ହ୍ୟାଲୋ! ମୋ ସାଙ୍ଗ କଣ କରୁଛ?
ହଁ, ମୁଁ ଟିକେ ବସିକି ଗେମ୍ ଖେଳୁଥିଲି ଆଉ। ତୁ କଣ କରୁଥୁଲୁ?
କଉ ଗେମ୍? ମୁଁ ବି ବସିଥିଲି। ତମ କଥ୍, ତମ କଥା ମନେ ପଡୁଥିଲା।
ଆଚ୍ଛା, ଆଚ୍ଛା, ଭଲ କରୁଛୁ, ମତେ କଲ କରିଛୁ, ମୁଁ ଆକ୍ଚୁଆଲି କଣ କରୁଥିଲି କହିଲୁ? ଗେମ୍ ଗୋଟେ ଗେମ୍ ନାଇଁ ସବ୍ ୱେ ସଫର୍ ସେଇ ଗେମ୍ ଟା ଖେଳୁଥିଲି। ତୁ କଥା ଟା ଜୋରରେ ଶୁଭୁନି ତୁ, ଟିକେ ମାନେ ଜୋର୍ ରେ କହ ମତେ ଶୁ
ଓ ଏବେ ଏବେ ସୁଭିଲା।
ଏବେ ଶୁଭୁଛି ଯେ ହେଲେ ଆଉ ବି ମାନେ ବହୁତ ଗୁଡେ ଅଲଗା ଶବ୍ଦ ସୁବ୍ ଶୁଭୁଚି ତ ଠିକ୍ ସେ କୁହ।
ଆଚ୍ଛା ଏବେ ଏବେ ଶୁଭିଲା? ହ୍ୟାଲୋ।
ତୁ ବାଡି ପଟକୁ ପଳେଇ ଆସେ ତ ତମ ବାଡି ପଟକୁ। ତତେ ଭଲ ଭଲ ଶୁଣିବ ଠିକ ସେ।
ହଉ ହଉ ମୁଁ ଯାଉଛି।
ଆଉ ହେଲା ମୁଁ ଖାଇଥିଲି ଆଜି କଣ କହିଲୁ
କଣ କହିଲ?
ଆଜି ଖାଇଥିଲୁ କଣ?
ମୁଁ ଆଜି ଖାଇଥିଲି ରୁଟି ଭଜା। ଆଉ ଭେଣ୍ଡି ଭଜା।
ଆଚ୍ଛା ଆଚ୍ଛା ରୁଟି ଭଜା ଆଉ ଭେଣ୍ଡି ଭଜା।
ରୁଟି ଆଳୁ ଭଜା ଭେଣ୍ଡି ଭଜା। ହଁ ମତେ ବହୁତ ଭଲ ଲାଗେ ଭେଣ୍ଡି ଭଲ ଲାଗେ ଆଉ ଭେଣ୍ଡି ଭଜା ଟିକେ ନା ନି ଏମିତି ନିଜ କରିବା
ହଁ ହଁ।
ମୁଁ କରେ ଯେମିତି ନାଲି। ହଁ ପୁରା ନାଲି ପୁରା ଚୁଲିରେ କରିଦେବି ତା ଟୁକୁଟୁକୁ ପୁରା କରିଦେବି ନାଲି ଖାଇଲେ ବଢିଆ ଲାଗିବ।
ହଁ ପା ଆଉ କଣ ହେଇଚି ନା ଆମର ସେ କାଲି ଆକ୍ଚୁଆଲି ଟିକେ ଏଇ ଯଉ ଖାଇ ଦେଇଥିଲି ବୋଲି ମେଞ୍ଚେ ଯାଇଥିଲି ତ ଗୋଟେ ଜାଗାକୁ। କାଲି ଯାଇଥିଲି କଣ ଏସ ମୋର ଗୋଟେ ସାଙ୍ଗଟା ମୋତେ ଫୋନ କଲା କହିଲା ଭ ତୁ ଆସିବୁ ଯେତେବେଳେ ଗୋଟେ ମୋ ଭଉଣି ଗୋଟେ ବାହାଘର ତା ପାଇଁ ଗୋଟେ ଶାଢୀ ଆଣିବୁତ ମୁଁ ଗିଫ୍ଟ ଦେବି। ସେଠୁ ମୁଁ କଣ କରିଥିଲି ନା ତା ପାଇଁ ଶାଢୀ କିଣିବି ବୋଲି ଶାଢୀ ନେଇକି ଆସିଲି ଗୋଟେ କିଣିକି। ଆଉ ଶାଢୀ ଯେତେବେଳେ କିଣିକି ଆଣିଲି ଯାହାବି ହେଲେ ଲୋକ ହବ ଗୋଟେ ଆଉ ଗୋଟେ ଖାଇବା ଜିନିଷ ଦେଖିଲେ ହଁ
ଓହ ରହୁ ଭଏସ୍ଟା ରହି ରହିକି ଆସୁଛି।
ହଁ ଏବେ ଏବେ ଶୁଭଛି ତ କଥା ମୋ କଥା?
ହଁ ଏବେ ସୁ ହଁ ଏବେ ଶୁଭିଲା।
ହଁ ତ ସେ ଯୋଉ ଦେଖିକି ଆସିଲି ସେଠି ମୋମୋଜ ପଡିଥିଲା ଇଛା ହେଲା ମୋମୋଜ ଟିକେ ଖାଇଦିଅନ୍ତି। ଚାଟ ଖାଇଦେଇଥିଲି ଆଉ ହେଲା ଥଣ୍ଡା ପି ଦେଇଥିଲି ଏତେ ସବୁ ଜିନିଷ ଯେତେବେଳେ ଖାଇଦେଲି ମତେ ଆଉ ମାନେ କଣ କହିଲ ମାନେ ଭୋକ କଲାନି ମାନେ ରାତିରେ ପୁଣି ଶୋଇପଡିଲି। ସକାଳୁ ବି ଆଉ କିଛି ଏତେ ଖାଇବାକୁ ଇଚ୍ଛା ହେଲାନି। ସକାଳୁ ଖାଲି ଛତୁଆଟିକେ ଖାଇଦେଇକି ପଳେଇ ଆସିଥିଲି। ଦେଖିବା ଏବେ ଯଦି କଣ ହବ ଖାଇପାରିବି ଆଉ। ଆଉ ଯୋଉ ଅ ଆସିଲାଣି ରଥଯାତ୍ରା ଆସିଲାଣି ରଥଯାତ୍ରା ଯିବୁ ବୁଲିବାକୁ?
ହଁ ହଁ ଚାଲୁନା ଯିବା ସମସ୍ତେ ସାଙ୍ଗସାଥିୀଙ୍କୁ ଚାଲ ଏକାଠି କରିକି ଗୋଟେ ଗାଡି କରିକି ଯିବା ଚାଲୁନା।
ରଥଯାତ୍ରା ବୁଲେଇଲେ ନହେଲେ ଚାଲ ଗୋଟେ କୁଆଡେ ଯିବ ବୁଲିକି ପୁରା ଭୋଜି କରିକି ଅ ଖାଇକି ମଜାମସ୍ତି କରିକି ଆସିବା ଭଲ ହବ ନୁହଁ।
ହଁ ମୁଁ ମନ କଥା ଛଡ଼େଇନେଲ। ମୁଁ ବି ସେଇଆ ଚାହୁଁଥିଲି ଘରେ ଏକା ଏକା ବସିକି ବୋରିଂ ଲାଗୁଛି। ଚାଲ ସମସ୍ତେ କୁଆଡ଼େ ଯିବା ସବୁ ବୁଲିି ବାଲିକି ଏ କରିକି ଏଞ୍ଜୟ କରିକି ଆସିବା।
ବାଇକରେ ଯି ବା ଅଲଗା କୋଉ ଗାଡିରେ ଯିବାନି ନହେଲେ ବୁଲି ପାରିବାନି ଠିକ ସେ। ସ୍କୁଟି ବାଇକରେ ଯିବା ପୁରା ଭଲସେ ବୁଲି ବୁଲିକି ଆସିବା।
ହଁ ନିଜ ଗାଡିରେ ଗଲେ ନା ସବୁ ଜାଗାରେ ବୁଲିକି ପଳିଆସିବେ। ହଁ ହଁ ମୋ ଫୋନ୍ ରେ ବଡିଆସୁଚି।
ତାହେଲେ ତମ ଫୋନ୍ ରେ ଆମେ ଫଟୋ ଉଠେଇବା ଆଉ ହେଲା ସମସ୍ତେ ଆଉ ଗୋଟେ ବି କାହା ଫୋନରେ ଭଲ ଫଟୋ ଉଠେଇଦବା ଦେଖିବା କିଏ ଜଦି ଭଲ ଫଟୋ ଉଠେଇ ପାରିବ ଫ ତ ଆମର ଆଗେ ଭଲସେ ଉଠେଇବା ହେଲା।
ହଁ ଏଇତ କଥା ଆମ ଝିଅ ପିଲାଙ୍କର ତ ଫୋଟୋ ବେଶୀ।
ଫୋଟୋ ତ ଆଗେ ଦରକାର ଆମକୁ ସବୁ ଆଉ ହେଲା ଆଉ ଦେ ଶୁଣୁ ଆଜିକାଲି କଣ ହେଲାଣି? ହଁ ଆଜିକାଲି କଣ ହଉଛି ଜାଣିଛୁ ପୁରା ବୋହୁତ ପ୍ରକାର ରୋଗ ହଉଚି। ରୋଗ ଏବେ ବୋହୁତ ପ୍ରକାର ହଉଚି ବୋହୁତ ଲୋକଙ୍କୁ ଏବେ ହାର୍ଟ ଆଟାକ୍ ଆସୁଚି। ଆଉ ହେଲା ଯୋଉ କିଡିନୀ ର ରୋଗ ହୋଉଚି ଫୁସଫୁସ ରେ ରୋଗ ହୋଉଚି ବୋହୁତ ଗୁଡେ ରୋଗ ହୋଉଚି ନା। ସେଥିପାଇଁ ଏବେ ଆମକୁ କଣ କରିବାର ଅଛି କହିଲୁ ମାନେ ଭଲ ଟିକେ ଯେମିତି ଦେହ ପାଇଁ ଯୋଉ ଖାଦ୍ୟ ସବୁ ଭଲ ହବ ସେଇ ଖାଦ୍ୟ ଆମକୁ ଏବେ ଖାଇବା ଦରକାର। ଜାଣିଚୁ ମୁଁ କଣ କରୁଚି ସେଥିପାଇଁ? ମାନେ ସକାଳୁ ଉଠିକି କିଛି ତେଲ ଜିନିଷ ଖାଉନି। କିଛି ମାନେ ମସଲା ମସିଲି ବେଶୀ ଖାଉନି। ସକାଳୁ ଉଠିକି ଆଗେ ଜାଣିଚୁ ଆଗେ ବାସି ପାଣିି ପିଇବୁ ପିଉଚୁ କି ନାହିଁ ସକାଳୁ ବାସି ପାଣି?
ନା ମୁଁ ପିଉନି ମୁଁ ଏଇ ଯୋଉ ଟିଓଲ ସେ ପୁରା ତାଜା ପାଣି ପିଏ।
ନାଇଁ ସକାଳୁ ଉଠିକି ବାସି ପାଣି ପିଇବେ ବାସି ପାଣି ପିଇଲେ ଭଲ। ହେଲା ବାସି ପାଣି ପିଇବା ଆଉ କଣ କରିବା କହିଲୁ ସକାଳୁ ଉଠି ଟିକେ ବାସି ପାଣି ପିଇ ସାରିବା ପରେ କିଛି ମାନେ ମସଲା ମସିଲି ନ ଖାଇକି ଫଳ ଖାଇବା ନହେଲେ ଯୋଉ ସାଲାଡ୍ ବନେଇକି ଖାଇବା କାକୁଡି, ମୂଳା। ମୁଳ ନୁହେଁ ସରି ଗାଜର, କାକୁଡି। ବିଟ୍ ଆଉ ହେଲା କଣ କହିଲୁ ଟମାଟୋ। ଲେମ୍ବୁ ଟିକେ ଚିପୁଡିକି ତା ଦେହରେ ଟିକେ ଗୋଲମରିଚ ଗୁଣ୍ଡ ପକେଇକି ଖାଇବା ସେଇଟା ଦେହ ପାଇଁ ବୋହୁତ ଭଲ। ହେଲା ଆଉ ମାନେ ଆଉ କିଛି ତେଲ ଜାତୀୟ ତେଲ ମସଲା ଜାତୀୟ ଜିନିଷ ଅଧିକ ଖାଇବାନି ଜାଣିଚୁ ନା ନାଇଁ?
ହଁ ହଁ ଏ କଥାଟା ଠିକ୍ ଯେ।
ଆଉ ତମ ବାପାଙ୍କ ମା। ତାଙ୍କ ଦେହ ସବୁ ଘରେ ଭଲ?
ହଁ ହଁ ସମସ୍ତେ ଭଲ ଏଇ ଖାଲି ଆଣ୍ଠୁ ଗଣ୍ଠି ଯୋଉ ଦରଜ ହୁଏ। ଅଣ୍ଟା ଦରଜ ସେଇଟା ସମସ୍ତଙ୍କ ସବୁ ଏଜେ ହେଲେ ହୁଏ।
ସେଇଟା ପୁରା ଏବେ କମନ୍ ହେଇଯାଇଚି ସମସ୍ତଙ୍କୁ ହୋଉଚି। ତମ ବାପା ମାଆଙ୍କୁ କହୁନ ସକାଳୁ ଉଠିକି ଯୋଗ କରିବେ। ନହେଲେ ଏକ୍ସରସାଇଜ୍ କରିବେ ଏକ୍ସରସାଇଜ୍ କଲେ ବି ଭଲ। ଯୋଗ ଯଦି କରିବେ ଆହୁରି ଭଲ ଦେହ ମାନେ ସକାଳୁ ଉଠିକି ଯୋଗ କଲେ କଣ ହବ ଜାଣିଚ ଆମ ଦିଇନ ଟା ପୁରା ଆମେ ଏ ମାନେ ଭଲରେ କଟିବ ଟିକେ ଆମକୁ ଇଏ ଲାଗିବନି ଥକା ଲାଗିବନି ଆମେ ପୁରା ଆ ଆ ଏକ୍ଟିଭି ରହିବା ସବୁ କାମ ଠିକ ସେ କରିବା। କିଛି ଗୋଡ ବିନ୍ଧା ବିିନ୍ଧି ହବନି କିଛି ହବନି।
ଠିକ୍ କଥା କହିବି କହିବି ଆଜି ଯାଇକି କହିବି କରିବେ।
ହଉ କହିକି ଆଗେ ସବୁ ଏଇଗୁଡା କରେଇବ। ଯେମିତି ସେ ଆଣ୍ଠୁ ଗଣ୍ଠି ବାତ ମାନେ ଯୋଉ ବଥା ବିନ୍ଧା ସେଗୁଡ଼ା ହବନି ଠିକ ଅଛି।
ଆଉ ଥାଉ।
ଆଉ ବା ମୋ ମୋ ବାପାଙ୍କୁ ପା ସେମିତି କଣ ହୋଉଥିଲା କହିଲ ମୋ ବାପା ଆଁ ମଝିରେ ତାଙ୍କର ଯୋଉ ସିଏ ଟିକେ ତେଲ ମସଲା ଅଧିକ ଖାଆନ୍ତିତ ତାଙ୍କୁ ସେ ସେଥିପାଇଁ ବାହାରିଥିଲା ଏଇ ଯୋଉ କଣ କହିଲ ଇଏ ବାହାରିଥିଲା ସେଟା କଣ ଆମର କୁହନ୍ତି କହିଲ ଏଇ ଯୋଉ ନାଇଁ ନାଇଁ କୋଲେଷ୍ଟ୍ରୋଲ ଅଧିକ ହେଇକି ତାଙ୍କ ଯୋଉ ଛାତିକୁ ରକ୍ତ ସଞ୍ଚାଳନ ହଉନଥିଲା। ସେଥିପାଇଁ ସିଏ ଅଧିକ କୋଲେଷ୍ଟ୍ରଲ ହେଇକି ତେଲ ମସଲା ଖାଆନ୍ତିନା ସେଥିପାଇଁ। ଆମେ ସେଥିପାଇ ତେଲ ମସଲାକୁ ଯେତେ ମାନେ ଦୂରେଇକି ରହିବା ହେଲା। ଆଉ ତୁ ଗୋଟେ କଣ ଭଲ ଜାଗା କହୁନୁ ଯୋଉ ଜାଗା ଆମେ ଯାଇପାରିବା ବୁଲିକି ଆସିପାରିବା। ଗୋଟେ ଭଲ ଲୋକେସନ୍।
ହୁଁ ଆମେ ଆମେ କହିଥିଲି ଯୋଉ କ କଣ ଗୋଟେ ଜାଗା ଥିଲା। ଅ ଯୋଉ ଅଶୋକଝର ଚାଲୁନୁ ଯିବା ଝରଣାରେ ବୁଲିକି ଗାଧେଇକି ଆସିବା।
ଅଶୋକ ଝର ଯିବା ହଁ ହଁ। ଅଶୋକ ଝରରେ କଣ ଅଛି ଝରଣା ଅଛିନା ଖାଲି ଅଶୋକ ଝରରେ।
ହଁ ସେଇ ମୁଁ ଝରଣା ଯାଇନି କେବେ ମୁଁ ମାନେ ଗାଧେଇନି। ଝରଣା ଦେଖିନି ସେଇଟା ମୁ ବହୁତ୍
ମୋର ବହୁତ୍ ମନ ହଉଚି ସେଇଠି ଯିବା ପାଇଁ ଝରଣାଦେଖିବା ପାଇଁ ଝରଣା ପାଣିରେ ଗାଧେଇ ଝରଣାର ପାଣି କେମିତି ମିଠା କହୁ ଛନ୍ତି ସମସ୍ତେ ମୁଁ ସେଇଟା ସ୍ଵାଦିଷ୍ଟ କରିବାକୁ ଚାହୁଚି ସଵାଦ ଚା ଚାଖିବାକୁ ଯାଉଚି।
ହଁ ମତେବି ସେଇୟା ମତେବି ଅଶୋକ ଝର ଯିବା ପାଇଁ ଭାରି ଇଚ୍ଛା ଅଛି ଭଲ ଭଲ ଜାଗାତ ମୁତ ଦେଖୁଥିଲି ଫଟୋ ଫଟ ସବୁ ଭଲ ଜାଗା ଅଛି ଫଟୋବି ଭଲ ଆସିବ।
ଆମ ଆମ ଗାଁର ସବୁ ପୁଅ ପିଲା ସବୁ ଯାଇଥିଲେ ସବୁ ଫଟୋ ଉଠେଇଥିଲେ ବଢ଼ିଆ ଆଉ କେତେ ଝରଣା ଏତେ ପାଣି ବଢ଼ିଆ ସେଗାଧେଇକି ଫଟୋ ଲୋ ଲୋକେସନ୍ ବି ଭଲ ଅଛି ଫଟୋବି ବଢ଼ିଆ ଆସୁଚି।
ବଢିଆ ଆସିବ ହଁ କେବେ ଚିଲିକା ଯାଇଚୁ ଚିଲିକା?
ନା ନା ମୁଁ ଯାଇନି ଭାବୁଚି ଯିବା ପାଇଁ କେହି ମାନେ ସାଙ୍ଗସାଥି ହେଲେ ଜି ଗଲେ ଭଲ ଟିକେ ମଜା ସାଙ୍ଗସାଥି ସାଙ୍ଗେ ଟିକେ ଭଲକି ମଜା ହେଇ କରିକି ଆସିବା। ଘର ଲୋକ ସାଙ୍ଗେ କିଚି ଗଲେ ଘରେ କହିବେ ହେଟା କରନା ସେଟା କରନା
ଘର ଲୋକଙ୍କ ସହିତ ଗଲେତ ପୁରା ମାନେ ମୁଣ୍ଡ ଖରାପ୍ କରିଦେବେ ସେମାନେ କିନ୍ତୁ ଚିଲିକା ଯିବୁ ନାଁ ଚିଲିକାରେ ଜାଣିଚୁ କେତେ ଭଲ ଭଲ ଜାଗା ଅଛି। ଚିଲିକାରେ ମାନେ ଶୀତ ଦିନେ ଚଢେଇ ମାନେ କେତେ କୁଆଡ଼ୁ ସବୁ ଦେଶ ବିଦେଶରୁୁ ବହୁତ୍ ପ୍ରକାର ଚଢେଇ ପକ୍ଷୀ ସବୁ ଆସନ୍ତି ଆସିକି ଚିଲିକାରେ ଆସିକି ତାଙ୍କର ମାନେ ଜୀବନ ଜାପନ ଶୈଳୀ କରନ୍ତି ଚିଲିକାରେ ଚିଲିକାରେ କରିକି ସେମାନେ ରହିକି ତାଙ୍କର ଅଣ୍ଡା ଦେଇକି ଆହୁରି ତାଙ୍କ ବଂଶ ବିସ୍ତାର କରିକି ଯାଆନ୍ତି ସେଚିଲିକା ଗୋଟେ ଏତେ ବଢ଼ିଆ ଆମେ ନିଶ୍ଚିନ୍ତ ଥରେ ନାଥରେ ଆମେ ଯାଇକି ଚିଲିକା ବୁଲିକି ଆସିବା ନିହାତି ଦରକାର୍ ଜାଣିଚୁ।
ହଁ ବଢ଼ିଆ ଆପଣ କହିଲେ ମୋର ମାନେ ବୋରେଇ ହେଲାଣିି ଯିବା ପାଇଁ ଚାଲୁନୁ ଯିବା। କୋଉ ସାଙ୍ଗୋଉ ସାଙ୍ଗସାଥିକି ଚାଲ ପ୍ଲାନିଂ କରି ଯିବା ହଁ।
ଯାଇକି ବୁଲିକି ଆସିବା ଚିଲିକାରେ ଆଉ ହେଲା ଆଉବି ଗୋଟେ ଜାଗା ଅଛି। ହଦଗୋଡ଼ ଗୋଟେ ଜାଗା ଅଛି ସେଟା ହଉଚି ଡ୍ୟାମ ହେଲା ସେଠିକି ଯିବ ସେଠି ଯାଇକି କେତେ ବଢ଼ିଆ ବଢ଼ିଆ ଜାଗା ସେଲୋକେସନ୍ ଖାଲି ପାହାଡ଼ ପର୍ବତ ଝରଣା ଅଛି। ଆଉ ହେଲା ଭଲ ମାନେ ସା ନ୍ତି ପୁରା ଏତେ ଶାନ୍ତି ମିଳିବ ସେଜାଗାରେ ତମେ ଯାଇକି ତୁମେ ନିଜ ଆତ୍ମାକୁୁ ଶାନ୍ତି କରିପାରିବ। ମାନେ ଯଦି କିଛି ମନରେ ଅଛି ମାନେ କଁ କହିଲ। ସ୍ପେସ୍ ଅଛି କି କିଛି ଟେନସନ ଅଛି ତମେ ସେ ଜାଗାକୁ ଯାଇଁ କି ଚୁପ୍। ଯାଅ ବସିବ। ଏତେ ଭଲ ଲାଗିବ ଯେ ସେଠି ସବୁ ଯିବା ତ ନିହାତି ଦରକାର ଦିନେ ନା ଦିନେ।
ପ୍ରାକୃତିକର ସୌନ୍ଦର୍ଯ୍ୟ ବହୁତ ଭଲ ଲାଗେ ମାନେ କି ମାନେ କି ମନ। ଭାରିଥିବ ଇଏ ଥିବ ଯେ ପ୍ରାକୃତିକ ଏମିତି ଏମିତି ନର୍ମାଲି ଏମିତି ଦିନରେ। ସେ ଯୋଉ ବର୍ଷା ପାଗ ଯେମିତି ଆସେ ଯେମିତି। ମନ ପୁରା ସନ୍ତୁଷ୍ଟ ହେଇଯାଏ।
ବହୁତ ସୁନ୍ଦର ଲାଗେ। ଏବେ ଟିକେ ପାଗ ଭଲ ଦେଇଛି ବୋଲି ଆମେ ଟିକେ ଆରାମ ସେ। ମାନେ ଶାନ୍ତିରେ ଟିକେ କୁଆଡେ ଯାଇ ଆସି ପାରୁଛନ୍ତି ‌କରି ପାରୁଛନ୍ତି ପାଗ ଖରାପ ହେଲେ ନା। କିଛି କରିହବନି ପାଗ ଟା ଯଦି ଥଣ୍ଡା ଥଣ୍ଡା ରହିବ ଶୀତଳ ରହିବ। ଆଉ ଏବେ ଯୋଉ ସବୁ ଗଛ କାଟି ଦଉଛନ୍ତି। ହଁ ଏବେ ଯୋଉ ପୁରା ଗଛ ଯୋଉ ଭଳିଆ କାଟୁଛନ୍ତି। ସେଥିପାଇଁ ତ ଅଧିକ ଖରା ହଉଛି। ଆମ ଆମ ରାସ୍ତାରେ ସବୁ ଆମ ସେଠି ସବୁ ରାସ୍ତା ଚଉଡା କରିବେ ବୋଲି ରାସ୍ତା କଡରେ ଯେ ତେ ଗଛ ଥିଲା ସବୁ କାଟିଦେଲେ ଏବେ ସେ ରାସ୍ତା କଡରେ। କେଇ ଯାଇ ବି ଆସି ପାରୁନାହାନ୍ତି। ଆମ ସେ ରାସ୍ତା କଡରେ କେତେ ଲୋକ ଏ ଯୋଉ ସବୁ ବେ ପାର୍ କରନ୍ତିନି ସାଇକେଲ ରେ ନେଇକି ଯାଆନ୍ତି ସେମାନେ ସବୁ କେତେ କରୁଥିଲେ। ଏଇଥିପାଇଁ ସେମାନେ ଯାଇ ବିି ପାରୁନାହାନ୍ତି ଖରା ପାଇଁ ସେମାନେ ସବୁ ଘ ଘରେ ବସୁଛନ୍ତି ଆଉ କଣ କରିବେ। ଏତେ ଖରା ଗରମ ରେ କୁଆଡେ ଯିବେ ସେମାନେ।
ହଁ ପା।
ହୁଁ।
କଷ୍ଟ ଦଉଛନ୍ତି ମଣି ମାନେ କି ଲୋକେ ଲୋକମାନଙ୍କୁ କଷ୍ଟ ଦଉଛନ୍ତି। ଲୋକ ଲୋକମାନଙ୍କୁ ହିଁ କଷ୍ଟ ଦଉଛନ୍ତି।
ଦଉଛନ୍ତି ଯଦି ଆମେ ମାନେ ଗୋଟେ ଗଛ ଲଗେଇ ପାରିବାନି କାହିଁକି ଗୋଟେ ଗଛ କାଟିବା। ଗୋଟେ ଗଛ ଗୋଟେ ମଣିଷ ଜୀବନ ସହିତ ସମାନ ଜାଣିଚ। ମାନେ ସେଇ ଗଛରୁ ଅମ୍ଳଜାନ ଆମେ ମାନେ ପାଇକି ଆମେ ମାନେ ମଣିଷ ମାନେ ବଞ୍ଚିଛନ୍ତି। ଆମେ ମାନେ ଆମ ଅଙ୍ଗାରକାମ୍ଲ ଗଛକୁ ଦଉଛନ୍ତି ଗଛରୁ ଆମେ ଅମ୍ଳଜାନ ପାଉଛନ୍ତି ବୋଲି ଆମେମାନେ ବଞ୍ଚୁଛନ୍ତି। ହେଲେ ମଣିଷ ମାନଙ୍କ ଙ୍କର ସଂଖ୍ୟା ଏତେ ବୃଦ୍ଧି ହେଇ ଯାଉଛି ଯେ ଗଛ ମାନେ ତା ମାନେ ମରି ଯାଉଛନ୍ତି। ମଣିଷ ମାନେ ବଢୁଛନ୍ତି ତ ସେଥିପାଇଁ ଅଧିକ ଯୋଉ ସବୁ ଗରମ ହଉଛି। ବ ବର୍ଷା ହଉନି। ଆଉ ହେଲା ପନିପରିବା ଚାଷ ବାସ ଠିକ ସେ ହଉନି ଧାନ ଗହମ ଏଗୁଡା ଚାଷ ବାସ ଠିକ। ସେ ହଉ ନିଏଇ ସବୁର କାରଣ ହଉଛି ଏଇଥିପାଇଁ।
ହଁ ଠିକ କଥା ଏ। ଏଇତ କଥା ଠିକ ପୁରା।
ହଁ ହେଲା। ଆଉ ତମର ସବୁ କଣ ଅ ତମର ତମ ବାଡିରେ ସବୁ କି କି ଫଳ ଗଛ ଅଛି କହିଲୁ ଟିକେ।
ମୁଁ ଏବେ ବାଡ଼ି ପଛ ପଟେ ଅଛି ଦେଖୁଛି ଭେସୁଙ୍ଗୀ ପତ୍ର ଗଛ ଲଗା ହେଇଛି ତାର ସବୁ ତା ମଞ୍ଜି। ମଞ୍ଜି ପଡିକି ତା ଗ ଏପଟେ ବହୁତ ସାରା ତା ଛୋଟ ଛୋଟ ଗ ଗଛ ଉଠିଚି ତା ଛୋଟ ଛୁଆ ଭଳିଆ।
ସେଟା ଭେସୁଙ୍ଗୀ ପତ୍ର ନୁହଁ। ଜାଣିନୁ ସେଟା ଭେସୁଙ୍ଗୀ ପତ୍ର ନୁହଁ ସେଟା ହଉଛି ଭୃସଙ୍ଗା ପତ୍ର। ଭେସୁଙ୍ଗୀ ନୁହଁ ଆଉ ହେଲା।
ଆମ୍ ଆମେ ଭେସୁଙ୍ଗା ଆମେ ଭେସୁଙ୍ଗୀ ପତ୍ର କହୁ।
ନା ସେଇ ପତ୍ର ତମେ ଯୋଉ ତରକାରୀରେ ପକେଇଦବ କି। ବରା ଏ ବିରି ବରାରେ ପକେଇବ ଡାଲି ବରାରେ ପକେଇବ ସେଟା ପୁରା ଏତେ ଏତେ ସ୍ଵାଦିଷ୍ଟ ଲାଗେ ଯେ ଖାଇବା ପାଇଁ ହଁ ବଢିଆ ଲାଗେ।
ହେଲେ ବଢିଆ ମୁଁ ଏବେ ମୋତେ ଭୋକ କଲାଣି ତା କଥା ଶୁଣିକି? ଉଷୁନା ଭାତରେ ପକେଇ ଦେ ଉଷୁନା ଭାତ ସେ ଉଷୁନା ଭାତ ସହିତ ଏ ଡାଲି ଚୋଖା ଏ ଭେସୁଙ୍ଗ ପତ୍ର ମାରିକି।
ହଁ ମତେ ଭାରି ଲୋଭ ହେଲା ଉପମାରେ ପଡେ ବିି। ତତେ ଯୋଉ ଆଜି ସକାଳେ କହୁଥିଲି ଚୁଡା ଶଙ୍କୁୁଳା ଚୁଡ଼ା ଶଙ୍କୁୁଳାରେ ସେଟା ପଡେ ମତେ ଭାରି ବଢିଆ ଲାଗେ ଆଉ ହେଲା ମତେ ଭୃସଙ୍ଗ ପତ୍ର ଗୋଟେ ଧଣିଆ ପତ୍ର ସରିଲା।